ହାଲୋ।
ହାଲୋ।
ହାଲୋ।
ଆଜ୍ଞା ଆଶୀର୍ବାଦ ଦଉଚି
ଆଜ୍ଞା ଆଜ୍ଞା କୁହନ୍ତୁ କେମିତି ଅଛନ୍ତି?
ହଁ ଭଲ ଅଛି ଆଉ ଆପଣ?
ହଁ ମୁଁ ବି ବହୁତ ବଢ଼ିଆ ଅଛି। ଆଉ ଆପଣ ଏ କୁଆଡ଼େ କୁଆଡ଼େ ବୁଲିଗଲେଣି?
ହଁ ଆମେ ସବୁ ଫ୍ୟାମିଲି ଯାଇଥିଲୁ। ତିରୁପତି ଯାଇଛୁ, ମୈସୋରେ ଯାଇଛୁ, ଅଯୋଧ୍ୟା ଯାଇଛୁ।
ହଁ ହଁ ଆଉ ଆପଣ ଏଇ ଯୋଉ ଅଯୋଧ୍ୟା ଯେତେବେଳେ ଗଲେ କେମିତି କଣ ଗଲେ ମାନେ କେବେଠୁ କଣ ଟିକେଟ କଲେ? କେମିତି ଗଲେ ସେଠି କଣ କଣ ବୁଲିଲେ ସେ ବିଷୟରେ ଟିକେ କହୁନାହାନ୍ତି।
ଅଯୋଧ୍ୟା ଆମେ ସବୁ ପୁରା ଫ୍ୟାମିଲି ବାଇଶ ତେଇଶ ହେଇଗଲୁ ତ ସେଇଥିପାଇଁ। ଗାଡ଼ି କରିକି ଯାଇଥିଲୁ ନହେଲେ ସେଠି ଟ୍ରେନ୍ ଟା ଭଲ ତ ବହୁତ ହି ଆଗରୁ ସବୁ କରିବାକୁ ପଡିବ ନା ସେତି ମିଳେନି ହଠତ୍ ହମ ଶୁଭୁ କଣ ଯେ ସାଇଟ୍ କଲି ଯେ ଦୁର୍ଗା ପୂଜା ଛୁଟିରେ ଅଯୋଦ୍ଧ୍ୟା ଯିବୁ ବୋଲି ତ କାଲି ସମସ୍ତେ ରାଜି ହେଲେ, ତେଣୁ ଆମେ ସବୁ ପର୍ସନାଲ୍ ଗାଡି କରିକି ଯାଇଥିଲୁ ଏ ତୋ ସଖାଳୁ ଭୋର ଚାରି ଟାରେ ବାହାରିଲୁ ଗୋଟେ ଦି ଦ ଟ୍ରାଭେଲ୍ କରିକି ଆମେ ଅଯୋଧ୍ୟାରେ ପହଞ୍ଚିଲୁ। ସେଠି ଫାଷ୍ଟ ଆମେ ରାମ ମନ୍ଦିର ଗଲୁ, ରାମ ମନ୍ଦିର ଦର୍ଶନ କରି ଗଲୁ। ସେଟା ତ ବୋହୁତ୍ ହି ଏକ୍ସାଇଟ ଟିକ୍ ଥିଲି, ଦେଖିବା ପାଇଁ। ଆ ଏବେ ସବୁ ମାନେ ରାମଙ୍କ ମନ୍ଦିର ଟିଭିରେ ଦେଖିଲାଠୁ ମନରେ ଗୋଟେ ତ ଅଲଗା ହିଁ ଉତ୍ସାହ ଥିଲା। ଦେଖିବା କେମିତି କଣ ମନ୍ଦିର ହେଇଛି। କେମିତି କଣ ସେଠି ସବୁ, ତ କିନ୍ତୁ ଆମେ ଯେତେବେଳେ ଯାଇ ଥିଲୁ ଆମେ ବୋହୁତ୍ ଶାନ୍ତିରେ ବୋହୁତ୍ ଭଲରେ ଦର୍ଶନ କଲୁ। ଏତିକି ଆମେ ତିନିଟା ବେଳକୁ ବାହାରିଥିଲି ତ ଦଶ ଭାଇ ହୋଟେଲ୍ ରୁ ତ ସେଠି ସବୁ ସୁବିଧା ବି ଅଛି ଆଶ୍ରମରେ ଯାଇକି ଆପଣ ରହିପାରିବେ ବୋହୁତ୍ ଅଳ୍ପ ଖର୍ଚ୍ଚରେ ବି ହେଇପାରିବ। ଆମେ ଫାଷ୍ଟ ଟାଇମ୍ ଯାଇଛୁ ତ ସେଇ ହିସାବରେ ଆମେ ଜାଣିନୁ ତ ଆମେ ନିଜେ ହୋଟେଲ ନେଇଗଲୁ, ତାପରେ ଆମେ ଗୁଟେ ଗୋଟେ ମନ୍ଦିର ଗଲୁ ସେଠି ଦେଖିଲୁ ଫାଷ୍ଟ ଯୋଉ ତାଙ୍କର ଦ୍ଵାର ଟା ଯେତେଟା ଆମେ ପ୍ରଗତି କରୁଛେ, ସେଇଠି ସବୁ ଲାଇନ୍ ରେ ଛିଡା ହେଇକି ସବୁ ଯାଉଛ ନ୍ତି। ସାଇଟ୍ ରେ ଆପଣଙ୍କର ଫୋନ୍, ପର୍ସ ସବୁ ରଖିବା ପାଇଁ ଭଲ ସୁବିଧା ଦେଇଛି ବୋହୁତ୍ ପ୍ରୋଟେକ୍ସନ ବି ଅଛି। ଫାଷ୍ଟ ଶୁଣିଥିଲୁ ଯେ ବୋହୁତ୍ ଚୋରି ହେଇଛି, କିନ୍ତୁ ବହୁତ ବହୁତି ଭଲରେ ଆମେ ଦର୍ଶନ କରିଲୁ। ତାପରେ ସେଇଠୁ ଆସିକି ଆମେ ଆସିଲୁ ବାରାଣସୀ। ବାରାଣସୀ ରେ କାଶୀ ବିଶ୍ୱନାଥ ଦର୍ଶନ ହେଲା ଗଙ୍ଗା ଦର୍ଶନ ହେଲା। ମାନେ ଆମର ଯୋଉ ଟ୍ରିପ୍ ଥିଲା, ଫ୍ୟାମିଲି ଟ୍ରିପ୍ ଟା ଆମେ ବହୁତି ହି ଏନ୍ଜୟ କରିୁଛୁ।
ବୋହୁତ୍ ବଢିଆ ରେ ଆ ନାଇଁ ମୁଁ ତ ଏବେ ଆଉ କୁଆଡେ ଯାଇନି ଏଇ ଆମେଥିରେ ଯାଉ ଟିକେ ଏଇ ଯୋଉ ଝାରଖଣ୍ଡ ଆଡେ ଟିକେ ଯାଉ। ସେଇ ଝାଡଖଣ୍ଡ ରେ ଟିକେ ବୁଲାବୁଲି କରୁ। ସେ ଯୋଉ ସୀତା ମାଙ୍କର ଯୋଉ କଣ ପର୍ବତ ଅଛି ତାପରେ ଆମର ସେ ଯୋଉ ହଉଛି ଆମର ବୈଦ୍ୟନାଥ ଧାମ୍ ଅଛି। ଯୋଉଟା କି ମାନେ ମାନେ ଆମର ଚାରିଟା ଯୋଉ ମାନେ କଣ ଲିଙ୍ଗ ସେଇ ଭିତରୁ ସେ ବୈଦ୍ୟନାଥ ଧାମ୍ ବି ନା ସେଇଥିରେ ତ ମାନେ
ହୁଁ।
ବୋହୁତ୍ ଆଉ, ବୋହୁତ୍ ବି ଲୋକ ହୁଅନ୍ତି। ଆଉ କାଳେ ଲାଇନ୍ ଲାଇନ୍, ରେ ଠିଆ ହବ ଯେ, ଗୋଟେ ଦିନ ଠିଆ ହବ ଯେ ତା ପରଦିନ କାଳେ ଦର୍ଶନ। ଏତେ ଭିଡ ଯେ ଆମେ ଆଉ ସେ ଲାଇନ୍ ରେ ଠିଆ ହେଲୁନି ଆମେ ସେମିତି ବାହାରୁ ହିଁ ଭୋଗ ମାନେ ଚଢେଇ ଦେଇକି ଆସିଲୁ, ମାନେ ସେମିତି ଇଏ କରିଦେଲୁ ଆମ ପାଖରେ ବି ସମୟ ନଥିଲା ସେଦିନ ଯୋଉ ଯାଇଥିଲୁ ଆଉ ଏତେ ଅଳ୍ପ ସମୟରେ ତ ହଇ- ହେଇପାରିବନି ଦର୍ଶନ ସେମିତି ଦୂରରୁ ଦର୍ଶନ କରିକି ଆସିଲୁ। ଲୋକମାନେ ବି ସେଠି ସୂତା କଣ ବାନ୍ଧୁଥିଲେ ମାନେ ଗୋଟେ ଆମର ଆଉ ଗୋଟେ ସୂତା ବାନ୍ଧିଲି। ଆଉ ଏଇ ସବୁ ଦେଖିକି ବୁଲିକି ଆସିଲୁ ଆଉ। ଆଉ ଗୋଟେ ତ୍ରିକୁଟୁ ଅଛି ପର୍ବତ। ସେଠିକି ବି ଯାଇଥିଲୁ। ଆଉ ଯେହେତୁ ଆମେ ଆମେ ଆକ୍ଚୁଆଲି ସେ ଜାଗାଉରାକୁ ଟେ ବହୁତ ଦିନ ବହୁତ ଥର ଗଲୁଣି ନା ଆଉ ସେଥିଯୋଗୁ ଆ ମାନେ ଯେତେବେଳେ ଆମ ନୂଆ ନୂଆ ଯାଉଥାନ୍ତି ଗୋଟେ ମଜା ଲାଗେ ଯେ କଣ ହବ କଣ ନାଇଁ। ତାପରେ ଏଥିରେ ଚାରି ପାଞ୍ଚ ଥର ତମେ ଯିବ ହାରି ତାପରେ ସେଟା ସେତେ ଆଉ ଉତ୍ସାହ ଜନକ ରହିବନି ନା ସେମତି ସେମିତି ସେଇ ଜାଗା ଟାକୁ ବହୁତ ଥର ଗଲୁଣି ତ ଆଉ ସେଟା ଆମେ ଯାଉଚୁକାମ ସାରିକି ଆସୁଛୁ। ଆଉ ଏଇଭଳି ଘଟଣା ଆଉ ଆମେ ଏଇ ପାଖପାଖି ବି ବହୁତ ଜାଗା ଅଛି ଯୋଉରା ବଢିଆ ବଢିଆ ଏ ଯାାଗା ଆମର ଅ ଏଇ କପିଳାସ ସପ୍ତ ଶଯ୍ୟା ଆଉ ଯୋରନ୍ଦା ଏଇରା ସବୁ ବଢିଆ ବଢିଆ ଜାଗା ଅଛି। ଏଇଠିକି ଆମେ ଯାଉ ଆଉ ପୁରୀ ଫୁରିୀ ଯାଉ। ଆଉ ଟିକେ ଆମର ଇଚ୍ଛା ଅଛି ଟିକେ ହଉଛି ଯିବା ପାଇଁ ଆମର ଟିକେ ସେଇଟା କଣ କହିଲେ। ଯୋଉଟା କଳାହାଣ୍ଡି କନ୍ଧମାଳ ଆଡେ ଯୋଉ ସେପଟ ଏରିଆରେ ଯୋଉରା ବେଶୀ ଝରଣା ହରିକା ଅଛି ତାପରେ ତାଙ୍କ ଫଟୋର ଯୋଉ ପଣି ପାଣିପାଗ ବି ସେଟା ବହୁତ ସୁନ୍ଦର ନା ଆଉ ସେଇଆଡେ ଟିକେ ଯିବାର ଇଚ୍ଛା ଅଛି କେତେ କେତେବେଳେ ଯିବୁ ଆଉ। ଆଉ ସେମିତି ଆପଣଙ୍କର ସବୁ କୋଉଆଡେ ଆଉ ଯିବାର ଇଚ୍ଛା ଅଛି ଦେଖି ନାହାନ୍ତି କଉରା?
ମୋର ଟିକେ ଯିବାର ଇଚ୍ଛା ଅଛି ସିଡି ସାଇନାଥ। ସେଇଠି ଟିକେ ମୋ ମାଙ୍କୁ ନେଇକି ଯିବି। ମୋ ମା ତ ଚାଲିଗଲେ କିନ୍ତୁ ଶାଶୁମା ଅଛନ୍ତି ତାଙ୍କରକୁ ନେଇକି ଯିବାର ଭାରି ଆଚ୍ଛା ଆଚ୍ଛା ଟିକେ ସାଇନାଥ ଦର୍ଶନ କରବି।
ଏଇ ବର୍ଷ ଟିକେ ପ୍ଲାନ୍ କରୁଥିଲେ କିନ୍ତୁ ଏବର୍ଷ ହେଇପାରିବନି। ନେଷ୍ଟ ଇୟର ନେଟିକେ ଯିବୁ ଆଉ। ଜେଷ୍ଟ ବର୍ଷ। ଛୁଆ ପିଲା ଘରକୁ ଆସନ୍ତା ବର୍ଷ। ଆମେ ସେଇ ଇଆାରେ ରହିମୁ ପ୍ଲାନଂ କରିବୁ ଟିକେ ଯିବାକୁ ମାୟାପୁର କଥା ବହୁତ ଶୁଣିଚି ଙ୍କର ମନ୍ଦିର ଗୋଟେ ଅଛି ତାପରେ ଯୋଉ କୋଲକାତା। ଦକ୍ଷିଣକାଳି ସେଠି ଏମତି ଟିକେ ସେପଟେ ଟିକେ ଦର୍ଶନ କରିବାର ଭାରି ଇଚ୍ଛା ଅଛି ଆଉ।
ଆଉ ଆପଣ ଯୋଉଠି ରହୁଛନ୍ତି ସେ ସବୁ ଜାଗାରେ କଣ ବୁଲାବୁଲି ସେମତି ସ୍ଥାନ ଅଛି ଯୋଉଟା ଆପଣ ଯାଇଛନ୍ତି ଆପଣ ତ ସବୁବେଳେ ଯାଉଥିବେ। ଆମେ ଯଦି ସେପଟ ଏରିଆ ରେ ଯିବୁ ସେଇ ସବୁ ଜାଗା ଆଡେ ଯିବୁ ଆଉ। କଣ କେମିତି କଣ ଅଛି ଟିକେ କହିବେ।
ହୁଁ ରାଉରକେଲା ରେ ଆମର ଅ ହନୁମାନ ବାଟିକା ଅଛି। ତାପରେ ଏବେ ଗୋଟେ ନୂଆ ମାରବାଡି ମନ୍ଦିର ଗୋଟେ କରଛନ୍ତି ତ୍ରିଶ ବୋଲି ସେ ବହୁତ ସୁନ୍ଦର ମାନେ ଦେଖିଲା ଭଳିଆ ମନ୍ଦିର ହେଇଛି। ସୁନ୍ଦର ଜାଗା ଅଛି ଦେଖିବା ପାଇଁ ତାପରେ ଏଇଠୁ ଶହେ କିଲୋମିଟର ଭିତରକୁ ଆପଣ ସମ୍ବଲପୁର ସାଇଡରେ ଆସିଲା ପରେ ସେଠି ମା ଘଣ୍ଟେଶ୍ଵରୀ ମନ୍ଦିର ଅଛି। ତାପରେ ହୀରାକୁଦ ଡ୍ୟାମ୍ ଦେଖିବାର ଅଛି ତାପରେ ଏଇଠି ଗୋଟେ ମାନେ ଏଇଠୁ ମାନେ ପାଖରେ ହିଁ ଅଛି ତ ସେଇଟା ଖଣ୍ଡାଧାର ବୋଲି ଗୋଟେ ଜଳପ୍ର ପ୍ର ଅଛି ସେଟା ବି ବହୁତ ସୁନ୍ଦର ଜାଗା ଅଛି ପିକନିକ ସ୍ପଟ ଅଛି। ଏ ବୁଲିଆ ର ବହୁତ ଜାଗା ଅଛି। କିନ୍ତୁ ସବୁଠୁ ଏବେ ତ ସମସ୍ତେ ଜାଣିଛନ୍ତି ହନୁମାନ ବାଟ ଟିକେ ଟିକେ ଫେମସ ସବୁଆଡେ। ଆଉ ଟିକେ ସେଇଟା ହିଁ ସମସ୍ତେ ମାନେ ଭଲ ପ୍ଲାଣ୍ଟ ରାଉଲକେଲା ସେଇଥିପାଇଁ ବିହେରା ପରିଚିତ।
ହନୁମାନ ବାଟିକା ନା
ଆଜ୍ଞା।
ହଁ ତାହେଲେ ବଢଆ। ତାହେଲେ ଆମେ ଯେତେବେଳେ ଯିବୁ ସେ ସବୁ ବୁଲାବୁଲି କରିବୁ ଆଉ। ଆପ ଆଉ ଆପଣ କେବେ ଆମ ପଟେ ବୁଲା ବୁଲି କରି ଚ଼ନ୍ତି।
ନା ମୁଁ ତ ସେଇପଟେ ଯାଇନି। ଯିବାର ଇଛା ଅଛି କପିଳାସ ଟିକେ ଦେଖିବୁ।
ହଁ ଆମର ଏପଟେ ସବୁ ରାଜା ମାନଙ୍କ ହଁ। ଏପଟେ ଯୋଉ ରାଜା ମାନଙ୍କର ଅଛି। ହଉଛି ଇଏ ମାନେ ଘର ତା ପରେ ଆମର ପାହାଡ ଉପରେ ଶହେ ବଖରା ବି ଅଛି। ଗୋଟେ ଭୂତ କୋଠରୀ। ସେ ସବୁ ମାନେ ଇତିହାସ ତାର ସବୁ ଅଛି। ମାନେ କେମିତି କେମିତି ହେଇଚି। ଆମର ଏଠି ଯୋଉ ରାଜାଙ୍କର ଅଛି। ମାନେ ଆମ ଓଡିଶାର ଆଗରୁ ତ ସବୁଠି ରାଜା ମାନେ ରହୁଥିଲେ। ମାନେ ପ୍ରତ୍ୟେକ ଜିଲ୍ଲାରେ କିନ୍ତୁ ମୟରଭଞ୍ଜ ରାଜା, ଢେଙ୍କାନାଳ ରାଜା। ଆଉ ଗୋଟେ କୋଉଠି ଗୋଟେ ରାଜା ମାନେ ଏମାନେ ବି ଅଧିକ ସମୟ ରହି ଚ଼ନ୍ତି। ସେମିତି ଆପଣ ଆମର ଏଠି ଯାଙ୍କ ଘର ବି ଦେଖିବେ। ତାପରେ ଗୋଟେ ଅଛି ଆମର ଏଠି ଗୋଟେ ଗୁମ୍ଫାଟା ଅଛି। ମାନେ ରାଜାଙ୍କ ଘରୁ ପୁରା ସେ ଗୁମ୍ଫାରେ ବସି ଥିବ ଯେ ପୁରା ଯାଇଁକି କୋଉ ମୁଣ୍ଡର ପାହାଡ ରେ ବାହାରିବ। ମାନେ ଏଭଳି ପ୍ଲାନିଂ କରାହ ମାନେ କରାହେଇକି ସେ ସବୁ ଜାଗାରା ଅଛି। ଚେହରା ବି ଆସିଲେ ଆପଣ ଦେଖିପାରିବେ। ଆଉ ଆମର ଏଇ ଯଉଁ ଅଲେଖା ଧର୍ମଙ୍କର ଅଛି ଜୋରନ୍ଦା ସେଠି ଦେଖିବେ ବାବା ମାନେ କେମତି ମାନେ ଘର ଦ୍ଵାରା ଛାଡିକି ଆସିକି କେମିତି ରହୁଚନ୍ତି। ମାନେ ବହୁତୁ ମାନେ ସାଧନା କରୁଚନ୍ତି ନିଜ ଜୀବନକୁ। ସେ ପିଟିଆ ବି ଦେଖିବେ। ଆଉ ଆମର ଏଇଠି ଗୋଟେ ବାଟରେ ଅ ଛି ମାନେ ତିନି ଚାରିଟା ପାହାଡ ପୁରା ଅଛି। ଆଉ ନା ନା ନା ଆମ ଏଇଠି ନାଇଁ। କେଉଁଝରରେ ଆମେ ଥରେ ଯାଇଥିଲୁ କେଉଁଝରରେ କେଉଁଝରରେ ଅ ଛି ବଢିଆ ଆମର ସାନ ଘାଗରା ବଡ ଘାଗରା। ସାନଘାଗରା ବଡଘାଗରା ଯି ବା ପୂର୍ବରୁ ଗୋଟେ ବାଟରେ ଗୋଟେ ପଡେ ପାହାଡର ଯୋଉ ଝରଣା ମାନେ ସେଇ ପୁରା ପୁରା ପୁରା ବଢିଆ ଦେଖି ବା ଜାଗା ତମେ ସେଇ ଝରଣା ପାଖୁକୁ ବି ଯାଇକି ଆପଣ ଗାଧା ଗୁଧି କରିପାରିବେ। ଆଉ ବଢିଆ ମାନେ ବହୁତ ସୁନ୍ଦର ଜାଗା ମାନେ ଆଖି ଆଖି ଯିବ ଦେଖିଲେ। ଆଉ ଆମ ପାଖରେ ଯେହେତୁ ଏଇରା ଆମେ ଥରେ ଯାଇଥିଲୁ ବହୁତ୍ ସୁନ୍ଦର। ଆଉ ସାନ ଘାଗରା ବଡ ଘାଗରେ ତ ଦେଖିପାରିବୁ। କିନ୍ତୁ ସେ ପାଖକୁ ଯାଇ ହବନି। ସେଇଟା ଗୋଟେ ଇଏ। କିନ୍ତୁ ସେଇ ଯୋଉ ପ୍ରପାତ ଟା ଅଛି ତା ପାଖକୁ ତମେ ଯାଇପାରିବ। ଏମିତି ଆଉ। ଆପଣଙ୍କ ଏରିଆରେ ସେମିତି କିଛି ମାନେ ଜଳ ଭଣ୍ଡାର ଟାଇପ୍ ର ଏମିତି କିଛି ଅଛି ଝରଣା ଫରଣା ପାହାଡ଼?
ଝରଣା ଅଛି ଏଇଠୁ ମାନେ ଟିକେ ଦୂରରେ ଅଛି। କିନ୍ତୁ ଅ ଖଣ୍ଡାଧର ବୋଲି ଜାଗା ଟା ସେଇଠି ଅଛି ଆମର ବହୁତ୍ ଗୁଡା ପାଉଚ ଉଠିକି ଉପରକୁ ପୁରା ଯାଆନ୍ତି। ଯେହେତୁ ଯେ ଝରଣା ଟା ମାନେ ବା-ବାହାରିକି ଝରୁଚି ସେ ପୁରା ଉପରକୁ ଯାଇକି ଟପ୍ କୁ ଯାଇକି ଆପଣ ଦେଖିପାରିବେ। ସେ ଜାଗାଟି ବି ବହୁତ୍ ସୁନ୍ଦର ହେଇଚି ବହୁତ୍ ଉଞ୍ଚାରେ ହେଇଚି। ମାନେ କି କିନ୍ତୁ ସମସ୍ତେ ଯାଉଚନ୍ତି। ପ୍ରି ଫଟୋ ସୁଟ ପାଇଁ ସବୁ ଯାଉଚନ୍ତି।
ନା ଏଇଟା ତ ବଢିଆ ସୁନ୍ଦର ଦେଖା ହଉଥୁବ।
ଯାଇଚନ୍ତି?
ନାଇଁ ନାଇଁ ମୁଁ କେବେ ଯାଇନି ଯୋଉ ଆପଣ ଯୋଉ କଥାଟା କଇଲେ ଯୋଉ ପାହାଚ ଉପରେ ଚଢି ଚଢିକି ଉପରୁ ଦେଖିବ ଏଇଟା ମାନେ ବୋହୁତ ବଢିଆ ଦେଖାଉଚି ଏରା କାଣ ଉପରୁ ଦେଖିବ ତାର ଗୋଟେ ମାନେ ଦୃଶ୍ୟ ଗୋଟେ ଅଲଗା ନା।
ଆଜ୍ଞା।
ହୁଁ ଆଉ। ଏମିତି ଆଉ ଯାହା ହଉ ଆପଣ ତ କେତେ ଜାଗା ବୁଲିଚନ୍ତି ଆମ ପଟେ କେତେବେଳେ ସମୟ ବାହାର କରିକି ଆସିବେ। ଆସିଲେ ଆମପଟ ଏରିଆ ଯିବା ଦେଖି ବୁଲି ଆଉ କେଉଁଝର ଫେଉଁଝର ରେ ବି ଯିବା ବୁଲି ସେଇ ସାନଘାଗରା ଆମ ପଟ ଏପଟେରେ ବେଶୀ ଜଳ ପ୍ରପାତ ନାହିଁ। ଆଉ ଆମର ଖାଲି ପାହାଡ଼ ଗଛଲତା ପାହାଡ଼ ଗଛଲତା ଜଙ୍ଗଲ। ଏଇ ପଟ ମାନେ ଆମ ପଟରେ। ଆଉ ଟିକେ ଆଉ ଟିକେ ଦୂର ଦୂରକୁ ଗଲେ ଟିକେ ପାଣି ଆସିବେ ଆଉ ମାନେ ଝରଣା ହେରିକା ଆଉ। ସେଇଆ ଆସିବେ କେ କେତେବେଳେ ସମୟ ବାହାର କରିକି ଦେଖିବେ ଆଉ ଆଜ୍ଞା। ହଉ ମୁଁ ରଖୁଚି ଆଁ।
ଆଜ୍ଞା।